ହୋଉ ହଁ ସେ ହଁ। ଆଉ ସବୁ ଭଲ।
ହଁ। ମୁଁ ଏ ଗାଡି ଏ ଗୋଟେ ସାଙ୍ଗଟା ଗାଡି କିଣିବ ତ
କି ଗାଡି ବାଇକ୍?
ଏ ମୁଁ ମୋର ହୁଣ୍ଡା ସ୍ପି ଯେମିତି ସେଭଳିଆ।
ତୋର କଣ ହୁଣ୍ଡା ସାଇନ୍?
ହୁଣ୍ଡା ଏସ୍ ପି ୱାନ୍ ଟ୍ୱେଣ୍ଟି ଫାଇପି
ହଁ ହୁଣ୍ଡା ସାଇନ୍।
ସେ କି ସେ କିଏ ବ ସି ଗାଡି ଟା ଅନ୍ୟ କଲର ମୋର ହଉଚି ବ୍ଲୁ ଟା।
ତୋର ସେଟା କେ
ଆଉ ଲକ୍ଷେ ଲକ୍ଷେ ବାର।
ଲକ୍ଷେ ବାର ନାଇଁ କି।
ହଁ।
ହଁ। କେତେ ବର୍ଷ ହେଲା?
ମୋର କଁ ମୋର ବା ଏ ଯୋଉ ଇଏ ବା ଲୋନ ହେଇଥିଲା ଦିଇ ବର୍ଷ।
ଦି ବର୍ଷ ମାନେ ତାର ଏଁ ଏକ୍ସଟ୍ରା କେତେ ପଡ଼ିଲା?
ଏକ୍ସଟ୍ରା ତିରିଶ ଭାଳିଆ ପଡିଜାଉଚି।
ତିରିଶି ନାଇକି କେତେ ଦେଇଥିଲୁ କି ଡାଉନ୍ ପେମେଣ୍ଟଟା?
ଡାଉନ୍ ଦେଇଥିଲି ପଚାଶ।
ଆଛା ଆଛା।
ଆହୁରି ସ ଛଅସ୍ତରୀ ହଜାର ଲୋନ୍ ହେଇଥିଲା।
ଏବେ ଯୋଉଟା ଆସିଚି ଟିକେ
ଏବେ ଯୋଉ ଆଇଛି ହୁଣ୍ଡା ଏସ୍ପି ର କିଛି ନାହିଁ ରେ ବଡି ଠିକନେସ୍ କମି ଯାଇଛି ତା ଯୋଉ ଯୋଉ ତାର ବଡିର ସବୁ ପାର୍ଟ ସବୁ ସବୁ ପତଳା କରିଦେଇଛି ତୁ ଟାୟାର ମୋଟା କରିଦେଇଛି ହେଲା।
ଆଚ୍ଛା।
ମୋ ଗୋଟେ ସାଙ୍ଗଟା କିଣିଥିଲା ସିଏ କହିଲା ଏବେ ଯୋଉ ନୂଆ ମଡେଲ ଆଣିଛି ପୁରା ପଛ ଟିକେ ମୋଟା କରିଦେଇଛି ମୋର ତିନି ବର୍ଷ ହେଲାଣି ଗାଡି କିନ୍ତୁ ତାର ବ୍ରେକ୍ ଫ୍ରେକ୍ ଯୋଉ ଇଏ ସବୁ ସବୁ ପତଳା କରିଦେଇଛି ଥିକନେସ୍ ପୁରା କରିଦେଇଛି। ଆମେ ଯୋଉ ତିନି ବର୍ଷ ଗାଡି ସେତେବେଳେ ନୂଆ ବାହାରିଥିଲା ନା।
ହଁ
ଜାଣିଲୁ ସେତେବେଳେ ନୂଆ ବାହାରି ଥିଲା ନା ଗାଡିଟା।
ହଁ ହଁ ସେଇ ହିସାବରେ ନୂଆ ଆସଥିଲା ହଁ। ମୋ ଶାଙ୍ଗ ଟା ହଁ
ଆମର ଟିକେ ମୋଟା ଅଛି ତାର ପତଳା ପୁରା ଏବେ ନୂଆ ଯୋଉ ଗୋଟେ ପ ରଖ କିିଣିକି ଆଣିଚି ହେଲା ହଁ ଆମର ଟିକେ ମୋଟା ଅଛି ତାର ପୁରା ପତଳା। ଆଉ ସାଇଲେନ୍ସ ପାଇପ ଟିକିଏ ଠିକକନେସ୍ କମେଇ ଦେଇଛି। ଆମର ଟିକେ ମୋଟା ଅଛି ତାର ଟିକେ କମିଯାଇଛି।
ହଁ ସେ ଟିକେ ମୋଡିଫାଏ ହେଇଥିବ ଆଉ
ମୋଡି଼ଫାଇ କିଛି ନାଇଁ ଖାଲି ଡିଜିଟାଲ ଯୋଉ ମିଟରଣ୍ଟାଟା ନୁହଁ
ହଁ।
ଡିଜିଟାଲ କରିଛି ଆଉ କିଛି ନୁହଁ ଆଉ ଗୋଟେ କଣ କରିଛି କହନି? ଆଉ ଗୋଟେ ଭଲ କରୁଛି କଣ ଆମର ଯୋଉ ଇଞ୍ଜିିନ ପାଖରେ ଗୋଟେ ଫିଲଟର ଲଗେ ଇଏ ଲଗେଇଛି ୟାର ଏୟାର କୁଲର୍
ଏୟାର କୂଲର ନା ଫିଲ୍ଟରଟା ଲଗେଇଚି?
ସେନା ଏୟାର ମାନେ ପଶିବା ପାଇଁ ଇଞ୍ଜିିନ ଟା।
ଆଚ୍ଛା ଓ ହୋ ହଁ ହଁ ବୁଝିପାଇଲି ହଁ ହଁ।
ସେ ତାର ଭଲ ଏଇଟା କରିଛି କିନ୍ତୁ କାହିଁ ଯୋଉ ଇଞ୍ଜିିନ ଟା ଯଉ ଗରମ ହେଇଯଏ ନା। ତାର ସେଟା ଇଏ ହଁ ସେଟାକୁ ମାନେ ମାନେ ଆଉଟପୁଟ କରିବ ବାହାର ପବନଟା ଇନପୁଟ ଏ ଇନପୁଟ କରିବ ଆଉଟପୁଟ ଗରମ ବନ୍ଦ କରିବ।
ଆଚ୍ଛା ଆଚ୍ଛା ଭଲ ସିଷ୍ଟମ ଦେଇଛି ତାହେଲେ ଆଉ।
ହଁ।
ତୋର ଜଉ ତୋ ତୋର ଯୋଉ ଆଣିଛୁ ସେଟା ତୋର ଡିଜିଟାଲ ନା ମାନୁଆଲ ମିଟର ଟା?
ନାଇଁ ମୋ ତିନି ବର୍ଷର ଏଟା ହଉଛି ବଟମ ବାଲା ମାନୂଆଲ
ମାନ ମୋ ସାଙ୍ଗ ବି ସେଇ ମୋ ସାଙ୍ଗ ବି ସେଇ ସେ ଦୁଇଚାରର କେତେ ଓଡ଼ିଆରେ ଆଣିଥିଲା ସେ ମାନୁଆଲ ଟା।
ମୁଁ ଜେତେ କିଣିଥିଲି, ଛଅ ମାସ ପୁର୍ବରୁ ଲଞ୍ଚ ହେଇଥିଲା ସବୁ ଗାଡ଼ି। ବିକ୍ରି ମାନେ ପ୍ରବଳ ତାର ମାର୍କେଟିଂ ଯୋଉ ମାନ କରନ୍ତିନି?
ହଁ।
ଖାଲି ବସିକି ପଇସା ଇନକମ୍ କଲେ ଘରେ। ତାହାଲେ ତାଙ୍କର ମାର୍କେଟିଂ ଏରିଆ ବୁ, ଯିଏ ଯୋଉ ଏରିଆ ମାର୍କେଟିଂ ଏରିଆ ସବୁ ନା।
ଆଚ୍ଛା।
ଫାଇନାନ୍ସ ବାଲା ସବୁ।
ହଁ ହଁ।
ସିଏ ଖାଲି ବସିନେ ଶୋରୁମ୍ ରେ ଗାଡ଼ି ଖାଲି ଗଦା ହେଲା।
ମୋ ସାଙ୍ଗଟା ବି ହେଇ ହବ ବସେ। ବର୍ଷେ ହବ ସେ ଆଣିଛି ସେ ନୂଆ ଏଇ ଯୋଉ ଡିଜିଟାଲ ବାଲା।
ହଁ, ବ ଆମ ପରେ ପରେ ଯୋଉ ଗାଡ଼ି ଆଇଲା ଦି ବର୍ଷ ପରେ, ସବୁ ଏବେ ସବୁ ଡିଜି ଟାଲ ମିଟର।
ପା
ଆଉ ଚେନ ସକଟ ତ ଖାଲି ଘଡ଼ଘଡ଼ ଆଉ। ହୁଣ୍ଡା ନା ମାନେ ଚେ ହଁ ଆଉ ଗୋଟେ ବଲ କଣ କହନି, ସେଟା ଯୋଉ ଅ ଛି ତାର ମର୍ଡକାର୍ଡ ଟା ନୁହଁ ଆମର କଭର ଅଛି ନା।
ହଁ।
ଚେନ ର ଯୋଉ। ତାର ହାପ ବାଲା ମାନେ ତଳ ଦେଖା ହଉଛି। ବଢ଼ିଆ ହବ, ହଁ କିନ୍ତୁ ବର୍ଷା ପାଣି ଖାଇଲେ ଜଙ୍ଗ ଇଏ ହେଇଯିବ।
ହଁ, ସେତ ପାଣି ପସ ଲାଗିଯିବ।
ଲାଗିଯିବ ଇଏ ବି ଭଲ, କିନ୍ତୁ ୟା ଘଡ଼ଘଡ଼ ହବ, ଚେନ୍ ସକେଟ୍ ହୁଣ୍ଡା ସାଇନ୍ ପ୍ରବ୍ଲେମ୍। ଆଉ। ଆଉ ଯୋଉ ଇଏ ଏଁ କାଲି ବି ଆମେ ଗୋଟେ ଜଗାକୁ ଯିବୁ।
ସେଇଟା
ହଁ।
ଏ
ଆଉ ତେଲ ବା ଏଠି, ଗାଡ଼ି ବା ପେଟ୍ରୋଲ ଟାଙ୍କି ଆମର ଘର ପାଖାପାଖି ମୁଁ କେନ୍ଦାପଡ଼ା ତେଲ ପକେଇ, ଆମର ସେ ପାଖାପାଖି ହବ ଟାଉନ। ଟେ ତେଲ ପକେଇ ଯାଉଛି।
ଆଛା, ଆମର ଇଏ ଯୋଉ ଆମର ଏବେ ଯୋଉ ହଣ୍ଟର ତିନିଶହ ପଚାଶ ଟା ଆଣିଲେ ଭଲ ହବ?
ହଣ୍ଟର ଥ୍ରୀ ଫିଫ୍ଟି।
ଥ୍ରୀ ଫିଫ୍ଟି ହଁ। ତିନିଶପଚାଶ ନାଁ ନାଁ ସେଟା ର
ଏ ସେରା ଇଏ କରୁଛି। ହାଲୋ। ହାଲୋ।
କୋହୁନୁ କ ହଁ କୋଉନୁ ସୁଭା ହୋଉଚି।
ମୁଁ କହିଲି ଯୋଉଟା କହୁଥିଲ ହଣ୍ଟର ତା ସିଟ୍ ଛୋଟ।
ହଁ, ସିଟ୍ ତ ଛୋଟ କରି ଦେଇଛି।
ମାଇଲେଜ ସେଇ ଚାଳିଶ ପଚାଶ ଭିତରେ ଦେଖେଇବ।
ଏଇ ହଁ ସେ ଚାଳିଶ
ତୁ ଇଏ ଗାଡ଼ି ନେଇ ଆସୁନୁ ଗ୍ୟାସ ବାଲା ଗାଡ଼ି।
ସିଏନ୍ ଜି।
ସି ଏନ୍ ଜି ବେଟର ହବ ଜାଣିଛୁ। ସି ଏନ୍ ଜି ସୋ ଖୋଲେନି କି ଟାଉନ ତମର ସେଠି ନାଇଁ କି। ଆ ଆ ସିଏନଜି ପୁରୀ ବଢିଆ ଚାଲିବ ଇଏ ଆଉ ପେଟ୍ରୋଲ ବନ୍ଦ ହେଇଛିିବ ଅଳ୍ପ ଦିନରେ। ପେଟ୍ରୋଲୋ ଦେଖ ପେ ପେଟ୍ରୋଲ ଜିନିଷ ଯେତିକି ୟୁଜ୍। ସବୁ ବନ୍ଦ ହେଇଯିବ ଚାଲିବ ଇଲେକ୍ଟ୍ରିକ। ଆଉ ସିଏନଜି ହେଲା। ଗ୍ୟାସ୍ଟା ନାଇଟ୍ରୋଜେନ୍ ଗ୍ୟାସ୍ଟା
ନାଇଟ୍ରୋଜନ ହଁ ଏନ୍ ଟୁ
ହଁ ସେଇଟା ଚାଲିବ ଏତିକି ହଁ ଏତିକି ଚାଲିବ ଆଉ ସବୁ ବନ୍ଦ ହେଇଯିବ। ଆଉ ଡିଜେଲ ତ ବଡ ବଡ ଗାଡି ଚାଲିବ ଆଉ। ପେଟ୍ରୋଲ ସମସ୍ୟା ହବ ବା ବଡଗାଡ଼ି ତ ଅଟୋମ ଡିଜେଲ ଚାଲିବ ଆ ନହଲେ ଉପାୟ ନହିଁ।
ହଁ ଦିନକୁ ଦିନ ସବୁ ଏ ଇଲେକ୍ଟ୍ରି ସବୁ।
ହଁ ଇଲେକ୍ଟ୍ରିସି ଭେକାନ୍ସୀ ସବୁ ବଢିବ।
ବଢିବ ହଁ।
କାହିଁକି ନା ସେଗୁଡା ହଉଛି କଣ ଇଲେକ୍ଟ୍ରିକ କଣ ହେଲା। ଆମର ତିଆରି ହେଲା ପାଣିରୁ।
ହଁ
କିନ୍ତୁ ପେଟ୍ରୋଲ ଟା କଣ ଗୋଟେ ପ୍ରାକୃତିକ ସମ୍ପଦ।
ହଁ ସରି ଯଜ ନା ନା ମୁଁ କହିଲି ଯୋଉ। ଆ ରୟାଲ ଏନଫିଲ୍ଡ ର କଣ ସେ ଆସୁଛି କି ଇଏ ଯୋଉ ସି ଏ ନ୍ ଜି ବଲା।
ହଁ ଡବଲ ସାଇଲିଜ ଗଲ ଅଛି। ତା ନା ସେଇଟା ଦେଖିବୁ ଗୁଗଲରେ ମାରିକି ବୁଝିପାରଲୁ।
ହଁ
ତୁ ତେ ଜବ୍ ହବ କିଣିବୁ ଆଉ। ସେଗୁଡା କିଛି ନୁହଁ ଶୁଣୁ ତୋର ଯବ। ହେଇଯ ମାନେ ବାପା ମା କୁ କଣ ଗିଫ୍ଟ ଦେଇ ପାରୁଛୁ। ସଇଏ ଗାଡି ଫାଡି ମତେ ସେଗୁଡା ଭଲ ନାହିଁ ସତ କଥା ଯୋଉଟା
ହଁ ସେଟା ଠିକ୍
ଇଲିଜିବୁଲ କାହିଁକି ନା ସେ ଆମକୁ କେତେ କଷ୍ଟ କରୁଛନ୍ତି ଆମକୁ ପଢେଇଛନ୍ତି। ଆମେ ଯଦି ଲୋକ ଅଛନ୍ତି ଏ ଆମ ଖୁସିରେ ମୁଁ ଚାକିରୀ କଲି ଫାଷ୍ଟ ଜଇନିଂ ରେ ଇଏ କଲି ତୁ ଜଏନିଂ ଯୋଉଦିନ ହବ ତୋ ବାପା ମା କୁ କଣ ଦଉଛୁ। ସେଇଟା ଭାବ ତ ପ୍ରଥମ ଯ ଜଇନ ନ ଦେଇ ପାଇଲୁ। ହଁ ହଁ ବାସ୍ ତୋ ପାପା। ବାପର କଣ ଦରକାର ତାର ଏଇଟା ହେଲେ ତାର ମନ ଖୁସି ମା ର କଣ ଦରକାର ସୁନା କି ଗୋଟେ କଣ କାନ ଫୁଲ କି ସୁନାର ଗୋଟେ ମା କୁ ଦେଇ ଦବୁ ଚେନ୍ ସୁ ମାଙ୍କୁ ଦେଇଦଉ ବାପାର ଯଦି ତାର ସ୍କୁଟି ସେ ଅଛି ତମର ତାପରେ କେତେ ପଇସା ଆଣି
ସେ ହେଲାଣି ପଚା ସେ ପଞ୍ଚା ହଁ
ଆଉ ବାଇକ ଦେନା ଗୋଟେ ଭଲ ଜିନିଷ ଗୋଟେ କଣ ଦେଇଦବୁ ବା ପାଇଁ ଖୁସି।
ଖୁସି ହଁ।
ତାଙ୍କର ଯୋଉ ପସନ୍ଦ ଜିନିଷ ଟା। କି ନାଇଁ ବାପାର ଗୋଟେ ସୁନା ପୁ ବାପ ର ଗୋଟେ ସୁନା କରିଦବୁ ମା ର ଗୋଟେ ସୁନା କରିଦବୁ କଣ ହେଲା।
ହଁ।
ମାର ଗୋଟେ ସୁନା କରିଦବୁ। ହଁ ବୁଲେଟ୍ ପୁଣି ମତେ ଆକଚୁଲି ଯୋଉଟା ଇଲିଜିବୁଲ। ଆମେ କଣ ଆମେ କିଣିଲେ କଣ ହବ ଆମେ ତ ପାଠ ପଢିଲୁ ଆମେ ଆଜି ନ ହେଇଚି କାଲି ଗାଡି କିଣିବୁ। କିନ୍ତୁ ବାପା, ମାକୁ ପଚାରୁଚକି।
କାଲି କିଣିବୁ ହଁ ହଁ ନା ଆମେ
ହେଲା ଗାଡି କଥା କିଛି କିଛି ମ୍ୟାଟର ନାହିଁ ନହେଲେ ସେଇ ଘରେ ଗାଡି ଅଛି। ସେଇ ଘରେ ଗାଡି ଅଛି ତୁ ଆଉ। ଏଇ ଦେଖେ ସେଇ ଗାଡି ଅଛି ବୁଝିପାଇଲୁ।
ହଁ।
ହାଲୋ ତମ ଘରେ କଣ ଗାଡି ନାଇଁ ଗାଡି ଅଛି ସେଇଆକୁ ତୋ ଭାଇ କହିବ ତୁ ନେଇ ପଳା।
ମୁଁ ସେଇୟା କରିମି ଭାବୁଚି ଆଉ କିଣା କିିଣି କରିବିନି ସେଇଟାକୁ ଚଲେଇବି ଆଉ।
ବାସ୍ ସେଇଆକୁ ଚଲା, ଶୁଣୁ ତେଲ ପକେଇ ତୁ ଯଦି ବାପା, ମାଙ୍କୁ ଗିଫ୍ଟ ଦେଇପାଇଲୁ ଲୋକ କହିବେ ଠିକ୍ ପିଲା। ତା ଗାଡି କିିଣିଲାନି ସେଇ ପଇସାରେ ବାପା, ମାଆଙ୍କୁ ଲକ୍ଷେ ଟଙ୍କାର ସୁନା ଦେଇଦେଲା।
ହଁ।
ହେଲା କିଛି ନୁହ।
ସେଇଆ
ଗାଡି ଏବେ କିନା ଗାଡି ଏବେ କିଣିନା କିଛି ଫାଇଦା ନାହିଁ।
ହଁ।
ତୁ ଗାଡି ଚଲେଇଚୁ ନା ଆଉ ଗାଡି କିନା ବାଇକ୍ ତ ଘରେ ଅଛି ଏକାଥରେ ଗୋଟେ। ଫୋର୍ ହ୍ଵିଲର କିଣିବୁ ବାସ୍ ହେଲା ସମସ୍ତେ ଚ ସମସ୍ତେ ଚଢିବେ ସେଇ ପଇସାର ବୁଲେଟ୍ କିଣିବୁ ଦୁଇ ଲକ୍ଷ। ଆଉ ଦି ଲକ୍ଷ ମିଶି ଗୋଟେ ଫୋର ହ୍ଵିଲର।
ଫୋର ହ୍ବିଲର ନେଇଆସିବୁ ହଁ।
ଘରେ ରହିଲା। ଧର ଏମରଜେନ୍ସି ପାଇଁ କି କୋଉଠି ଗଲ ଟୁର। କି ଘରେ ତୋ ଭାଇ ଫାଇ ଚଲେଇବା ଯା ତୁ ଚଲ୍ ତୁ ପଳେଇଲୁ ତୁ। ଭାଇ ଫାଇ କୋଉଠି ଚଲେଇଲେ ଲୋକ କହିବେ ବାଇକ୍ ତ ଦି ତି ଦିଇଟା ଆଜ୍ଞା ଥିବ ବାଇକ୍।
ହଁ ଗାଡି ପା ଅଛି ଦି ଟି ତିନି, ଚାରିଟା ଅଛି ଘରେ ତିନିଟା ଅଛି।
ତେ ଆଉ କାହିଁ କିଣିବୁ? ସେଇ ସେକେଣ୍ଡହ୍ୟାଣ୍ଡ ଚଳଉ ଥା ଆଁ। ଏବେ କିଛି କିଣିନା ବର୍ଷେ ଦି ବର୍ଷ ଚା ଫ୍ରି ହେଇଯା ଫୋର୍ ହ୍ୱିଲର ଗୋଟେ କିଣିଦେଲୁ ରଖିଦେଲୁ। ତୋ ଭାଇ ଆଉ କାହିଁ ଫୋର ହ୍ୱିଲର କିଣିବ ଯିଏ କହିବେ। ସେ କହିବେ ଯାହା ହଉ ଗୋଟେ ସାନ ଭାଇଟା ଗୋଟେ ଫୋର୍ ହ୍ୱିଲର କରିଦେଲା ଆମେ ଚଢୁଚୁ। ହେଲା ସେଇ ଗାଡି ଉପରେ ଟେ କିଛି ମାଇଣ୍ଡ ନେଏନା।
ସେଇଆ ଏକାଥରେ ଚାରିଚକିଆ ଆଣି ଆସିବା ଆଉ।
ବାସ୍ ସେଇ ଦି ଲକ୍ଷ ଖର୍ଚ୍ଚ କରିବୁ ନା ନାଇଁ ଆଉ ଲକ୍ଷ, ଦି ଲକ୍ଷ ମିଶି କାହିଁ ମୁଁ ପାଞ୍ଚ ଲକ୍ଷ ଗୋଟେ କାର୍ କାଇଁ ନ କିଣିମ
ସେଇକଥା।
ହେଲା ଘରରେ ଦେଇଦେଲୁ ଘରେ ତା ତୁ ବି ଆଇଲୁ କେତେ ଛୁଟି ମୁଟି ଚଢିଲୁ ତୋ ଭାଇ ମାନେ ଚଢ଼ିଲେ। ଆଉ ଗାଡ଼ି ତ ତିନି ତିନିଟା ମାଳ ମାଳ ସେ କଣ ବାଇକ୍ ତ ସେଇ ସବୁ ବାଇକ୍।
ଧରା ଯାଉ ପରେ କେତେବେଳେ ଇଚ୍ଛା ହେଲା ବୁଲିବା ଟୁର୍ ଫୁର୍ ହଉିକି ଯେ କୌଣସି
କୁଆଳେ ଆଜି ବୁଡ଼ା ବୁଡ଼ି ହେଲଣି ଏମରଜେନ୍ସି ଦରକାର। ଫୋର୍ ହୁଈଲର ଚଲେଇଲ ଚାଲ ଧଇଲ। ବୁଝିପାଇଲୁ ମେଡିକାଲେ କି ଗୋଟେ ପଡ଼ୋଶୀରେ ଗୋଟେ ପଡ଼ୋଶୀରେ ଗୋଟେ ପଡ଼ୋ ପଡ଼ୋଶୀରେ କି ବନ୍ଧୁ ବାନ୍ଧବ କଣ ହେଲା ତୁ କଣ ବା ଗଲା ବେଳକୁ ଦେଇଥାନ୍ତୁ ତିନି ହଜାର ଚାରି ହଜାର ଭଡ଼ା।
ଆଉ
ତେଲ ପକେଇଲ ଚାଲିଲ ଏଇଆ ମୁଁ ବା ସେଇଆ ଲ ଠିକ୍ ଅଛି ମୁଁ ତ ଗାଡ଼ି ନିଜେ କରିଥିଲି ମୁଁ ବି ଜଵ୍ ଫବ୍
ନା ମୋର ବି ଇଛା ଅଛି ଚଢ଼ିବା ପାଇଁକା ଏଇ ବୟସରେ ଯଦି ନ ଚଢ଼ିବୁ ଆଉ ଜା ହେଲେ ଚଢ଼ି ବାକୁ ପଡ଼ିବ ମୋ ସାଙ୍ଗ ଟା ବି ତାର କହିଚି ମୁଁ ଗୋଟେ ଆଣିବି ଯାହା ହଉଛି ଏଇ ଯୋଉ ଏଇଟିପେ ଯୋଉ ଆ ଅଷ୍ଟମ କମିଶନ ଯୋଉ ଲାଗିବନି କି?
ଅଁ।
ସେଇଥିରେ ସେ ଆଣି ଆସିବ କହୁଛି।
ହଁ ଏଇଟିପେ ପା ଲାଗୁ ଅଶି ହଜାର ପା ହେଇଯିବ। ଲକ୍ଷେ ଟଙ୍କା ଟିଚର ହେଇଯିବ ବା।
ସଂଙ୍ଗା ଲକ୍ଷେ ଟଙ୍କା ହେଇଯିବ ତାର ଏବେ ସତୁରି ନା କଣ ପାଉଛି?
ହଁ ଲକ୍ଷେ ହେଇଗଲା ପରେ ଏ ଗୋଟେ ବର୍ଷର ପଇସା ରଖି ଦେଲେ ହେଇଗଲା ଆଉ କଣ।
ହେଲା ହଁ। ମୁଁ ବି ସେଇୟା କରିମି ଭାବୁଚି ଆଉ। ନ କଲେ ହବ୍
ବେକାରରେ ତୁ ବାଇକ୍ କିଇନା ବୁଝିପାଇଲୁ?
ହଁ।
ବାଇକ୍ କିଣିବୁ